ହ୍ୟାଲୋ। ଏଇଠି ଶୋଇଥିଲି ଆଉ।
ଆଉ ଦେହ ଭଲ ଅଛି?
ହଁ ସେମିତି ଭଲ ଆଉ।
ଖିଆପିଆ ସରିଲା। ମୁଁ ଏଇଠି ବସିଛି ଆଉ।
ଆଉ ତମ ଆଡେ ପାଗ କଣ କେମିତି ଅଛି?
ବର୍ଷା ହଉଚି ତମ ଆଡେ?
ଆମ ଆଡ଼େ ବର୍ଷା ଉଠଉଛି କିନ୍ତୁ ହଉନି।
ଆଉ କଣ ଖାଇଥିଲ?
ଏଇଠି ଦେହଟା ଭଲ ନାହିଁ ରୁ ଟି ରଖେଇ ଥିଲି ଆଉ।
ହୁଁ। ରୁଟି ଆଉ କଣ?
ରୁଟି ସନ୍ତୁଳା।
ହଁ।
ଆଉ ତମର ସବୁ ଭଲ?
ହଁ ସବୁ ଭଲ। ପଢାପଢି ଚାଲିଛି?
ହଁ ବା ପଢାପଢି ତ ଚାଲିଚି ଆଉ।
ତୋର ପ୍ଲସ୍ ଥ୍ରୀ ସରିଲାଣି?
ଆଉ ତମେ କଣ ଖାଇଥିଲ?
ମୁଁ ଇଟିଲି ତରକାରୀ।
ଉଁ ହୁଁ। ଆଉ ଏବେ ତ ଯୋଉ ପାଗ ଟା ଚେଞ୍ଜ ହୋଇଚି। ପୁରା ହଇଜା ବ୍ୟାପିଚି ଚାରିଆଡେ ଆଉ।
ହୁଁ ହୁଁ।
ଉଁ। ଆମ ଏଠୁ କେତେଟା ଲୋକ ମରିଗଲେଣି।
ଆମ ଆଡେ ଏତେ ନାହିଁ। କିନ୍ତୁ ଲୋକ ସବୁ ଝାଡା ବାନ୍ତି ବହୁତ୍ ହୋଉଚନ୍ତି।
ହଁ ବା ହଠାତ୍ ପାଗ ଟା ଚେଞ୍ଜ ହେଲା ନା।
ହୁଁ।
ଉଁ ଆଉ ତମ ଦେହ ଭଲ ଅଛି ତ?
କଣ କହିଲ?
ତମ ଦେହ ଭଲ ଅଛି ତ?
ହଁ ହଁ।
ଉଁ ହୁଁ ଆଉ ମଉସା ମାଉସି ଅଛି ଭଲ ଅ ଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ ସବୁ କେମିତି ଅଛନ୍ତି?
ହଁ ଆମର ସମସ୍ତେ ଭଲ ଅଛନ୍ତି ଆଉ।
ଆଉ ରଜରେ କଣ ସବୁ କଲ?
ରଜରେ ତ ଏଇ ଯୋଉ ଗରମ ହୋଉଥିଲା ରଜ ତିନି ଦିନି ଯାକ। ଛାଡ ନା ମ ଗରମ ହୋଉଥିଲା ଆଉ କୁଆଡେ ଯିବୁ।
ହୁଁ ଆମେ ଟିକିଏ ପାରାଦ୍ୱୀପ୍ ଯାଇଥିଲୁ। ଆମେ ଟିକିଏ ପାରାଦ୍ୱୀପ୍ ଯାଇଥିଲୁ ଆଉ।
ଓହୋ।
ଗରମରେ ତ କୁଆଡେ ଯାଇ ହୋଉନୁ।
ହଁ।
ଆଜି ଗଲୁ ଏମିତି ବୁଲିକି ପଳେଇ ଆସିଲୁ।
ହଁ ମ ଟିକିଏ ବୁଲାବୁଲି କଲେ ଭଲ ନା ଆଉ।
ହୁଁ।
ଉଁ ହୁଁ।
ଆଉ ତମେ ନା ନା ଏତେ ଜଲଦି ଆମର ଖାଆନ୍ତିନି। ତମେ ଖାଇସାରିଲଣି?
ନାଇଁ ବାଆମେ ଏବେ ଖାଇବୁ।
କଣ ରୋଷେଇ ହେଇଚି?
ହଁଣ ଭାତ ଡାଲି ସୋୟାବିିନ୍ ଦରକାରୀ ହେଇଜି। ଶାଗ ଭଜା ହେଇଛି। ଉଁ ତମେ ଶାଗ ଖାଅ?
ହଁ। ସବୁ ଶାଗ ଖାଏ କିନ୍ତୁ ପିତା ଶାଗ ଟା ମତେ ଭଲ ଲାଗେନି।
ଓ ହୋ ଆଉ ସେଇଟା ବି ଭଲ ଦେହ ପାଇଁ।
ହୁଁ।
ଆଉ ଆଇଁଷ ଗୁରା ଖାଅ ନା ଖାଅନି?
ହଁ ଆଇଁଷ ବି ଖାଏ। ତମେ ଖାଉନ?
ହଁ ମୁଁ ଖାଏ। ଆଇଁଷ ନ ହେଲେ ତ ଭାତ ଯିବନି ଆଉ।
ହୁଁ ଆଜି ତ ବାର ଅଛି କାଇଁ କିିଛି ହେଇନି ତମର?
ଆଜି ବା ଶନିବାର ଅଛି ଶନିବାରେ ଆମେ ଖାଉନା।
ଓ ହୋ।
ହଁ। ଆଉ ତମର ପଢାପଢି ସରିଲାଣି?
ହଁ ମୋର ପଢା ପଢି ସରିଲାଣି ମୁଁ ଏବେ ବି ଏଡ୍ କରୁଛି। ବି ଡି କରୁନି ମାନେ ବି ଡି ପାଇଁ ପ୍ରିପେୟାର ହଉଛି ଆଉ ଏ ତ ବହୁତ କମ୍ପିଟେସ ସନ୍ ହେଲାଣି ଗୋଟେ ସିଟ୍ ପାଇଁ କି ଏତେ ପିଲା।
ହଁ। ହଁ ଯେତେ ପାଠ ପଢ଼େଇଲେ କଣ ଚାକିରି ପାଇଁ ତ ବହୁତ ସମସ୍ୟା ଆଉ।
ହୁଁ।
ହୁଁ ତାପରେ ଭିତରେ ବି ଯହା ସବୁ ହଉଛି ତାକୁ ଆଉ କଣ କରିପାରିଆ।
ହୁଁ। ସବୁଠି ତ ଖାଲି ପଇସା ଆଉ।
ଆଉ ହଁ ପଇସା ତ ସବୁଠି ମୂଳରେ ଆଉ। ଆଉ ତମ ସେଠି ଏବେ ବର୍ଷା ହଉଛି ନା ଛାଡିଗଲାଇଁ?
ନା ବର୍ଷା ଏବେ ହଉନି କିନ୍ତୁ ପାଗ ଟିକେ ଖରାପ କରିଛି ଆଉ। ପାଗଟା ଭଲ ଲାଗୁଛି। ହଁ କିନ୍ତୁ ସବୁଆଡ ଓଦା କେଚରା।
ହଁ।
ତମର ବର୍ଷା ହଉଛି?
ନାଇଁ ଆମର ସେମିତି ଘୋଡ଼େଇକି ରଖିଛି।
ହୁଁ।
ଉଁ ହଁ ବା ବର୍ଷ ଆମ ଘର କଟକ। ଆଉ ତମେ ଆସୁନ କେବେ ବୁଲିଆକୁ?
ହଁ ଯିବି କେତେବେଳେ ଯିବି ଆଉ ମୋ ମାଉସୀଙ୍କ ଘର ବି ସେଇଠି।
ହଁ ଦଶହରା ଆସିବ ବାଲିଯାତ୍ରା ଆସିବ। ଆମର ସି ଡି ଏ କଲୋନୀ।
ଓ ଆଚ୍ଛା ଆଚ୍ଛା ଆମର ନୂଆ ବଜାର।
ଓ ହଁ। ଆଉ ବାଲିଯାତ୍ରା ଦେଖିଆକୁ ଆସିବନି?
ନା ଭିଡ ଜାଗାକୁ ଯିବାକୁ ଇଚ୍ଛା ହଉନି। ଏକରେ ଖାଇବା ବି ଭଲ ନୁହଁ। ଏ ଦେହ ବି ଭଲ ରହୁନି ସେଥିପାଇଁ ମୁଁ ଆଉ ବେଶୀ ଭିଡ ଜାଗାକୁ ଯାଉନି।
ହଁ ନା ବାଲିଯାତ୍ର ଟିକେ ଆସିବ ଦେଖିଯିବ ନା ଆଉ।
ସବୁ ବାସି ଖାଇବାକୁ ସେ ଧୂଳି ଏଟା ବେଶୀ ଦେହ ଖରାପ।
ନାଁ। ଦଶହରା ଟାଇମରେ ଆସୁନା।
ହଁ ମୁଁ ଯାଏ ବେଳେ ବେଳେ କେତେବେଳେ କେମିତି ଯାଏ।
ହଁ ନାଇଁ ଆଗ ଅପେକ୍ଷା ଏବେ ତ ପୁରା ଭଲ ହୋଉଚି ଆଉ।
ହୁଁ।
ହୁଁ। ଏବେ ତ ସବୁଠି କମ୍ପିଟିସନ ଚାଲିଛି ଆଉ।
ହୁଁ।
ଆଉ ତମ ସେପଟେ କଣ ହୁଏ ସବୁ?
କଣ ଦଶହରାରେ?
ହଁ।
ଦଶହରାରେ ଆମର ଏଇଠି ତିନିଟା ଖଣ୍ଡେ ମେଢ ମୁଁ ଯାଏ ଦେଖିବା ପାଇଁ। ସେଠି ବି ବୋହୁତ ଭିଡ ହଁ। ବୋହୁତ ଭିଡ ଥାଏ ଖାଲି ଏମିତି ଟିକେ ବୁଲି ପଡି ଆସେ ଆଉ ଖାଇବା ପିଇବା ମୁଁ କିଛି ବାହାରାରୁ କରେନି। ବାସି ଫାସି ଖାଇବାର ଥିବ କାଳେ।
ହଁ ହଁ।
ଚିହ୍ନା ଦୋକାନ ଅଛି ଗୋଟେ ଦିଟା ସେଠୁ ଯଦି ଖାଏ ଖାଏ ନହେଲେ ପଳେଇ ଆସେ।
ହଁ ଆଜିକାଲି ଯୋଉ ତେଲକୁ ତ କେତେ ଦିନରେ ରଖିକି ଦୋଉଛନ୍ତି।
ହୁଁ ଗୋଟେ ତେଲରେ ବାର ବାର ଛାଣୁଛନ୍ତି ଖାଇବା ଗୁଡା ଖାଇଲେ ହିଁ ଦେହ ଖରାପ।
ହଁ ପା।
ଆଉ ସେଥିପାଇଁ ମୁଁ ଏତେ ବାହାରୁ ଆଉ ଆଛି ଖାଇବା କରେନି।
ଉଁ ଆଉ ପାରାଦୀପ ଯାଇଥିଲେ କଣ ସବୁ ଖାଇଲବା?
କିଛି ନାଇଁ ଏମିତି ଯାଇଥିଲୁ ଆଉ। ହୁଁ ହୁଁ ଲେଟ୍ ହେଲା ତ ସେଥିପାଇଁ। ବିରିୟାନୀ ଟିକେ ଖାଇଦେଇକି ଆସିଲୁ ଆଉ।
ହଁ ରାତିରେ ଯାଇଥିଲେ ନା ଦିନେରେ?
ନା ଆମ ଦିନରେ ଯାଇଥିଲୁ ରାତିରେ ଏଇ ଯୋଉ ଆକ୍ସିଡେଣ୍ଟ ହୋଉଛି। କିଏ ଯିବ ତାପରେ ରଜ ବି ଭିଡ ସବୁଆଡ।
ହଁ।
ସେଥିପାଇଁ ଆଉ।
ପାରାଦୀପ ଟା ବି ଭାରି ଇଏ ଏରିଆ ଟା ନା।
ହୁଁ ବି ଡଷ୍ଟ ବି ବୋହୁତ ଉଡୁଛି।
ହଁ ସେ ବୋହୁତ କଳକାରଖାନା ରହିଲା ସେ ସେଥିପାଇଁ ପୁରା ତ ସେଠି ତ ଲୋକ ଗଲେ ଟୋଟାଲେ କଳା ହେଇଯିବେ।
ମୁଁ ବା ଆସିକି ତବେଳେ ମୁଁ ପୋଛିଲି ପୁରା ସେ ରୁମାଲ ଟା ଟୋଟାଲେ କଳା ହେଇଗଲା।
ହଁପା ସେ ପୁରା ଏରିଆ ପୁରା ବିଷାକ୍ତ ହେଇଗଲା ଏ ଆଉ।
କୋଇଲା ଉଡୁଛି ସବୁବେଳେ।
ହଁ।
ଆଉ ତମେ ପାରାଦୀପ ଯାଅନ କେବେ ଯାଇନ?
ହଁ ମୁଁ ଯାଇଥିଲି ଏଇ ଦିଇ ମାସେ ତଳେ ଯାଇଥିଲି। ମୋ ଗୋଟେ ଫିଷ୍ଟି ଇଏରେ ହୋଉଥିଲା ଯାଇଥିଲି ଆଉ।
କୋଉଠି?
ଏଇ ବିଚ୍ ପାଖରେ।
ହୁଁ ହୁଁ ନେହେରୁ ବଙ୍ଗଳା ଟା ଭଲ ଜାଗା।
ହଁ ହଁ।
ପରିବେଶ ଟା ଟିକେ ଭଲ।
ହଁ ଆଡେ ତ ପୁରା ସମୁଦ୍ର ଖାଇ ଖାଇକି ଆଇଲେ ଆଉ।
ହୁଁ। ଭଲ ବିଚ୍ ପାଖରେ ବି ଭଲ ଡେକୋରେଟ କରିଛନ୍ତି।
ହଁ। ସେଠି ବି ରଜ ମଉଜ ବି ପଡେନା ଗମ୍ବା
ହଁ ଏଥରକ ବି ପଡିଥିଲା ସେଇଗୁଡା ତ ଦେଖିବା ପାଇଁ ଯାଇଥିଲୁ।
ହଁ।
ବହୁତ ଭିଡ ଥିଲା ତାପରେ ଆମେ ଆଉ ଗଲୁନୁ ପଳେଇ ଆସିଲୁ ଖାଇକି ଆଉ।
ଓ ହୋ। ହଁ ଭଲ ପର୍ବପର୍ବାଣି ଟେ ବୁଲିବାକୁ ଭଲ ଲାଗେ କିନ୍ତୁ ଏଇ ଭିଡ ତ ଜବର ହୁଏ ଆଉ।
ହୁଁ।
ହଁ ହଁ ହଉ ଆଉ।
ହଉ ହଉ ହଉ ତମେ କଣ କର ମୁଁ ରଖୁଛି।
ହଁ।